ହ୍ୟାଲୋ ହଁ କଣ କରୁଛ ହଁ କଣ କରୁଛ।
ଶୋଇଥିଲି ଉଠିଲି ଆଉ। ଆଉ ତମେ କଣ କରୁଛ?
ହଁ ମୁଁ ବି ଶୋଇଥିଲି ଉଠିଲି ଏବେ ଆଉ।
ଖାଇ ପିଇକି ଶୋଇ ପଡିଥିଲ ନ
ହଁ ନିଦ ଲାଗିଲା ଖାଇ ପିଇକି ଶୋଇପଡ଼ିଥିଲି ଆଉ। କଣ ଭାତ ଡାଲି ମସରୁମ, ଭାତ ଡାଲି ମସରୁମ ପନିର ଆଉ ଏଇ ସବୁ ଆଉ।
ହୁଁ।
ତମେ?
ଭାତ ଡାଲି ପୋଟଳ ତରକାରୀ ଆଉ ସୋୟାବୀନ୍ ତରକାରୀ ମଞ୍ଜା ରାଇ। ତା ଶାଗ ଭାଜା ଏଇଆ। ଦେଇକି ଯାଉଛି।
ହଁ ହଁ ବଢିଆ ଆଉ।
ହଁ ଆଉ ସବୁ ଦେହ ପା ଠିକ ଠାକ୍ ଅଛି ହଁ ଭଲ ଟିକେ ଦେହ ଖରାପ ଅଛି ଆଉ।
ହଁ ଦେହ ପା ଠିକ୍ ଠାକ୍।
ହୁଁ ତମ ଦେହ ପାହା ଠିକ୍ ଠାକ୍ ଅଛି? ହ୍ୟାଲୋ।
ହ୍ୟାଲୋ।